ହ୍ୟାଲୋ।
ଆଜ୍ଞା ନମସ୍ତେ କଣ କରୁଛନ୍ତି?
ମୁଁ ବସିଥିଲି ଆପଣ କଣ କରୁଛନ୍ତି? ହୁଁ ଆଉ କଣ କରୁଥିଲେ?
ଆପଣ ଆଜ୍ଞା ଏମିତି ବସଥିଲି।
ମ୍ ହୁଁ
ଆଉ ରୋଷେଇ କରିଦେଲେ ଏ ନା କଣ?
ଆଜ୍ଞା
ମାନେ ରୋଷେଇ ବାସ ସରିଲା ନା କଣ ପଚାରୁଥିଲେ?
ନା ନା ନା ଏତେ ବଳୁ ରୋଷେଇ ସକାଳୁ। ଏବେ ଜାଷ୍ଟ ଉଠିଲି। ବ୍ରସ ଯାଉଛି କରିବି। ହୁଁ
ଓ ମାନେ ଆପଣଙ୍କ ଖାଇବା ଡେରି ହଉଥିବ ବୋଧେ?
ହଁ
ହ ନାଇଁ ଆମର ସକାଳୁ ସକାଳୁ ଉଠୁଛିି ମାନେ ସାତଟା ଏମିତିରେ ଆମେ ଉଠିକିରି ରନ୍ଧା ରନ୍ଧି ସବୁସ କାମ ସରିଛି।
ହୁଁ ଆପଣଙ୍କର ସରିଲାଣି?
ଆଜ୍ଞା ମାନେ ମୁଁ ରୋଷେଇ କରିନି ଆମ ମମି ସବୁ ରାନ୍ଧି ସାରିଲେଣି।
ଆଜ୍ଞା
ମୁଁ ରୋଷେଇ କରନି ଆମ ମମି ସବୁ ରାନ୍ଧି ସାରିଲେଣି ଏ ।
ହୁଁ ହୁଁ ମୁଁ ବି ସେଇନତି ମୋ ମାମା ରୋଷେଇ କରିି ମୁଁ ତ ଏଇ ଉଠି
ହୁଁ ଆପଣ ମାନେ ଜାଣିଛନ୍ତି କି ପ୍ଲସ୍ ଥ୍ରୀ ପରେ ଆଉ କଣ କଣ ଲାଇନ ଅଛି ସେ ବିଷୟରେ କିଛି।
ପ୍ଲସ ଥ୍ରୀ ପରେ ତ ମୁଁ ପିଜି କରିୁଛି ଅଛି କିଏ ବିଇଡ଼ି କରିବ କିଏ ସିଟି କର ବି ପ୍ଲସଥୀ ଗୁଡ଼ରେ କରିଛନି
ଓ ଆପଣ ପିଜି କରୁଛନ୍ତି?
ହଁ ପିଜି ସରିଲାଣି ସଇଲାଣି।
ଜବ୍ କରିଦେଲେ
ନା ନା ଜବ୍ କରିନି ଘରେ ଅଛି।
ପିଜି ସରିଲା ପରେ ଆହୁରି କଣ କରିବାକୁ ପଡୁଛି କି ନା କଣ?
ନା କରିନି ଏଇ ନିଟ କ୍ଲିୟର କରିବ ଆଉ। ହୁଁ ହୁଁ
ଆଉ ଆପଣ କଣ କରୁଛନ?
ନାଇଁ ମୋର ପ୍ଲସ୍ ଥ୍ରୀ ସରିଲା ତ କ ମୁଁ କଣ କରିବି ଆଉ ସେ କିଛି ନ ବୁଝି ଦୁରେର ମୁଁ ମାନେ କଣ ଜାଣି ବି ବିଡ ମାନେ ସେ ଟିଚର ଲାଇନ୍ ମୋତେ ଇଚ୍ଛା ନାଇଁ ତ।
ଓହୋ
ସେଇଟା ଏବେ କଣ କରିବି ମୁଁ? ମାନେ ମୋ ହାଇଟ୍ ଫାଇଟ ସବୁ ହାଇଟ୍ ଫାଇଟ ସବୁ ଲୋଡା ପଡୁଛି ନା ସେଥିରେ?
ଆଁ ହାଇଟ୍ ଆପଣଙ୍କର ନାହିଁ କି?
ଏତେ ନା
ଅହୋ ଆଉ ତାହେଲେ ଆପଣ କଣ କରିବେ? ନର୍ସିଂ ଲାଇନ କରୁନିହାନ୍ତି ନର୍ସିଂ।
ସବୁ ମ କଣ ମାନେ ସେଇଟା ପାଇଁ କଣ ବାୟୋଲୋଜି ହିଁ ଦରକାର ନା?
ନାଇଁ ନାଇଁ ନାଇଁ ଏଟାକି ସେ ଆର୍ଟ୍ସ କରିକି ବି ଆପଣ ଆର୍ଟସ ନା ସାଇନ୍ସ?
ନାଇଁ ସାଇନ୍ସ ଅଛି।
ଆଉ ସାଇନ୍ସ ତ ଆପଣ ତ ଆରାମସେ ନର୍ସିଂ ନା ପାଇଁ ଦି ବର୍ଷ ଟ୍ରେନିଂରୁୁ ଆପଣ ତ ବର୍ଷେ କରିବେ ଆଉ କଣ?
ହେଲୋ
ହଁ ସେଟା ମାନେ ମୁଁ ଶୁଣିଥିଲି ମାନେ ବାୟୋଲୋଜି ନେଲେ ହିଁ ସେଇଟା ତମେ କରିପାରିବ କହିକି ମୁଁ ଆଉ କିଛି କରୁନି।
ଉଁ ହୁଁ
ଆ ରୁହ ଟିକେ ମୁଁ ଯାଇଥାନ୍ତି ଲ ହାଲୋ। ଆଜ୍ଞା। ହାଲୋ।
ହଁ କହୁନାହାନ୍ତି ଆପଣ ସେପଟେ କଣ କଥା ଶୁଭୁଛି ତ ମୁଁ ସାଲ
ନାଇଁ ନାଇଁ କୁହନ୍ତୁ କଥା ସ
ଆପଣ କଣ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ହେଇଗଲାଣି?
ହଁ ରଥଯାତ୍ରା ଯିବା ପୁରୀ ବୁଲି ଆସିବା ଟିକେ ଆଉ ରଥଯାତ୍ରା ଯି ବା ଜଗନ୍ନାଥଙ୍କୁ ଦର୍ଶନ କରିବା ରଥ ଦଉଡି ଟାଣିବା ଏମିତି ଆଉ।
ରଥ ଆ ମାନେ ଆପଣ ଗାଁ ରେ ଆପଣ ଯୋଉଠି ରହୁଛନ୍ତି ସେ ଆଖପାଖରେ କଉଠି ହଉନି କି ନା ଆ
ନା ପୁରୀ ଯିବା ପୁରୀ ଯିବା।
ପୁରୀ ରଥ ଟାଣନ୍ତି ଆପଣ?
ହଁ।
ଏ ଭାଇ ଏତେ ଗହଳି ପୁରା ଥାଉଛି ତ।
ହାଲୋ।
ନାଇଁ ମୁଁ କହୁଛି ଏତେ ପୁରା ଗହଳି ଥାଉଛି ଆପଣ ସେମିତିରେ ମାନେ ଗେଞ୍ଜା ପେଲା ସବୁ ହଉଥିବେ।
ହଁ ତଥାପି ଆମେ ଜଗା ଦର୍ଶନ କରିକିରି ରଥ ଟାଣିକି ପଳେଇ ଆସଛୁ।
ହୁଁ ପୁରା ପରିବାର ସହିତ ଯାଇପାରିଲେ।
ହଁ ପରିବାର ସହିତ ବାବା, ମାମା।
ଦିଗ ଭାଲୋ ବା
ଆପଣ ଯାଇ ନାହାନ୍ତି କି ପୁରୀ?
ନାମ୍ ଆମ୍ ଯାମ୍ ଆମ୍ ଯାଏ ବାକି ମାନେ ଦୂରରୁ ରହିକି ଦେଖେ ମାନେ ଏତେ ପୁରା ପା ଖ ଯ ମାନେ। ଦୌଡିଛି ଦୌଡିିଛିି କିଆ ଦୂରର କଥା ସେ ପାଖାପାଖି ବି ଯାଉନି ଯୋଉଠି ଗହଳି ହେଇଚି।
ଆମେ ଯାଉ ଦେଖିକି ଆସୁ ଯାଉ ଦଉଡ଼ି ରଥ ଟାଣୁ। ସମୁଦ୍ର କୂଳରେ ଲହଡ଼ି ଭାଙ୍ଗୁ ଏମିତି ଆଉ।
ଅ ନାଇଁ ସମୁଦ୍ର ଫମୁଦ୍ର ଦେ ମାନେ ସେଇଠିକି ଆପଣ ଦେଖିଛନ୍ତି ନା ବର୍ଷା ହବ। ବର୍ଷା ହଉଥିବ କହି କି ଯୋଉ ଲୋକମାନେ ଯୋଉ ପାଲ ବି ବିକି ଥାଉଚନ୍ତି ସେ ପାଲର ତ ଅଧିକ ପ୍ରଫିଟ୍ ଥାଉଛି।
ନାଉଁ। ଆପଣ ଆଉ କୁ ଯାଆନି ଏଇ ଯୋଉ ପୁରୀ ଯାଇନାହାନ୍ତି କି?
ହଁ ମୁଁ ଆ ହଁ ମୁଁ ଆ ଆ ଗତ ବର୍ଷ ଯାଇଥିଲି।
ନା।
ଏ ବର୍ଷ କଣ ହଉଛି ନା।
ଉଁ ହୁଁ।
ଆପଣ ସବୁ ବର୍ଷ ଯାଆନ୍ତି।
ହୁଁ ସବୁ ବର୍ଷ।
ଆପଣଙ୍କ ସେ ଆଖପାଖରେ କି ଘର ନା?
ନା ହଁ ସେ ଆଖପାଖରେ ଆଉ।
ୱାନ ଡ୍ୟାନ୍ସ ଥ୍ରି
ଆ ରହ ଟିକେ ଆଉ ଦି, ତିନି ମିନିଟ୍ ହଉନି ଆକୁ ହାଲୋ। ଆଉ କଣ ଆପଣ? ଆଉ ଆପଣ ଯିବେ ତାହେଲେ?
ଏ ବର୍ଷ କଣ ହଉଛି ମୁଁ ଜାଣିନି ଆହୁରି ଅଛି ତ। ଆପଣଙ୍କୁ ରୋଷେଇ ବାସ ସବୁ ଜଣା ଅଛି?
ହଁ ଏମିତି ଆଉ ହଁ ଜଣା ସବୁ ଆଉ ଆସିଛି।
ମାନେ ଆମ୍ ମାନେ ଯୋଉ ଆମିଷ ସେରା ସବୁ ଆମେ
ହଁ ସବୁ ସବୁ।
ନା ମତେ ରୋଷଇ ମାନେ ଖାଲି ଭାତ ଏମିତି ଭାତ, ମ୍ୟାଗି। ତରକାରୀ ମତେ ଜଣା ଅଛି ବାକି କେତିକି ଲୁଣ କଣ ସେ ଯାକ ମତେ ଜଣା ନାହିଁ ତ।
ହୁଁ ହୁଁ ଆଉ। ଆଉ ଆପଣ କଣ କରୁଚନ୍ତି?
ମୋର ପ୍ଲସ୍ ଥ୍ରୀ ସରିଲା ମାନ୍ ମାନେ ଏବେ ମୁଁ ଟିୟୁସନ୍ ବି କରୁଚି ଆଉ ତାପରେ ଦଶ ଟାରୁ ତାପରେ ମୁଁ କାମକୁ ପଳାଉଛି।
ହଁ କୋଉ କାମ କରୁଛନ୍ତି ଆପଣ?
ମାନେ କମ୍ପୁଟର୍ ରେ ସେ ବସ, କମ୍ପୁଟର୍ ରେ ଏମତି କଣ କାମ କରିବା ମିଳୁ ଅଛି?
ଓଃ ହଁ ସେରା କଣ କେମିତି ସବୁ କାମ?
ମାନେ ଯୋଉ ଲୋକମାନେ ଯୋଉ କରୁନାହାନ୍ତି କି ଏଲ ଆଇ ସି ଯୋଉ କରୁଛନ୍ତି?
ଓଃ ହୋ ହୋ।
ତାର କିଛି ମାନେ ଏଜେନ୍ ନା ଏଜେଣ୍ଟ ନାଇଁ ଯୋଉ ପଇସା ଏମିତି ରଖିବା ଗୋଟେ କାଉଣ୍ଟର୍ ସେଇଠି ମୁଁ ରହୁଛି।
ଓଃ ହଁ ହଁ।
ଏଇନୁ କରିବା।
ଆପଣ ସେଇଟା କରିଦିଅନ୍ତୁ ନର୍ସିଂଟା କରିଦିଅନ୍ତୁ ଭଲ ହବ।
ହେ ହେ
ହୁଁ। ହୁଁ ସେଇଟା କଲେ ଭଲ।
ନାଇଁ ସେଇଟା ମୁଁ ଜାଣିଥିଲେ ଆଗରୁ, ନାଇଁ ସବୁ କହୁଛନ୍ତି ବାୟୋଲୋଜି ହିଁ ଲୋଡା। ସେଥିପାଇଁ ବୋଲି ମୁଁ ଆଉ କରିନଥିଲି କିଛି।
ଏତେ ପିଲା କରୁଛନ୍ତି ଆ ବାୟୋଲଜି।
ଆଉ ପ୍ରାଇଭେଟରେ ଯୋଉ କରୁଛନ୍ତି ନା।
ହଁ ହଁ। ପ୍ରାଇଭେଟରେ ତ କରିଦେବେ ଏ ଏନ ଏମ, ଜି ଏନ ଏମ ଅଛି କରିଦେବେ ଆଉ
ହଁ ପ୍ରାଇଭେଟରେ କଲେ ହବ।
ହୁଁ।
ଏବେ କଣ ଜୋ ବି ଏ ସି ନର୍ସିଂ ଏଯାକ ସବୁ।
ହଁ ହଁ ବି ଏ ସି ମାନଙ୍କ ପାଇଁ ବର୍ଷେ। ଆଉ ଆର୍ଟ୍ସ ପିଲାଙ୍କ ପାଇଁ ଦି ବର୍ଷ।
ଓହ ନାଇଁ ମୁଁ ଆର୍ଟସ ନାଇଁ ସାଇନ୍ସ ମୁଁ ନେଇଥିଲି ତ ମାନେ ମୋର ଜିଓଲୋଜି ଅନର୍ସ ଥିଲା।
ଜୁଓଲୋଜି ତ ଆପଣଙ୍କର ଯୋଉ ଅନର୍ସ ଥାଉ କିନ୍ତୁ ସାଇନ୍ସ କରିଚନ୍ତି ମାନେ ବର୍ଷେ ସେ ଖଣ୍ଡେ ଆପଣଙ୍କୁ ଟ୍ରେନିଂ ଦିଆ ହବ ପଢିବି।
ଆଜ୍ଞା।
ହୁଁ। କରିଦିଅନ୍ତୁ ସେଇଟା ନର୍ସିଂ ଟା ଭଲ।
ହଁ ସେଟା କଲେ ହବ ବୋଧେ।
ଆଉ ଆପଣ କଣ? ଆଜ୍ଞା।
କହୁନାହାନ୍ତି?
ହୁଁ।
ହାଲୋ, ହୁଁ। ଆ ଆପଣ କଣ ଖାଇଥିଲେ ସକାଳେ?
ନାଇଁ ମୁଁ ଚାହା ଚାହା ଟିକେ ପିଇଥିଲି, ପିଇଛି। ଆଉ ନୋଡା। ନଅଟା ଦଶଟା ବେଳେ ମୁଁ ଖାଇକି ପଳା ଏଟା, ଖାଇକି ଟିଫିନ୍ ବକ୍ସ ଧରି ପଳାଏ।
ଅ ହ କେତେବେଳେ ଆସନ୍ତି ଆପଣ?
ରେ ଆସିଲା ବେଳେ ପାଞ୍ଚଟା ଅଧେ ଏମିତି ହୁଏ।
ହୁଁ ହୁଁ।
ସେ ମଝିରେ ଗୋଟା ରୁ ତିନିଟା ମତେ ଫ୍ରି ଅଛି।
ଅ ହ। ଆଜ୍ଞା?
ନାଇଁ ଗୋଟା ରୁ ତିନିଟା ଭିତରେ ଖାଇକି ତାପରେ ଯୋଉ ମୁଁ କମ୍ପୁ-କମ୍ପୁଟର ଶିଖିବାକୁ ଯାଉଛି ଏବେ ତ।
ଓହୋ ସେଇଠି ଇଏ କରିଚନ୍ତି ଆଉ।
ହୁଁ।